ହ୍ୟାଲୋ।
ହ୍ୟାଲୋ, କଣ କରୁଛନ୍ତି?
କଣ କରୁଛନ୍ତି ଗୋଡ଼ ଆଣ୍ଠୁ। ପୁରା ଫୁଲ୍ ବଡ଼ି ପେନ୍ ହେଉଛି ମାନେ ଦେହଟା ମୋର ପେନ୍ ହେଉଛି।
କଣ ପାଇଁ? ଆଉ।
ମୁଁ ଜାଣି ନାହିଁ। ହାଲୋ।
କଣ ପାଇଁ ହଉଛି ଜାଣିନାହାନ୍ତି?
ନାହିଁ। ବାସ୍ ଟାୟ ଟାୟର୍ଡ଼ ଲାଗୁ ଟା ମାନେ ପରିଶ୍ରମ ଲାଗୁଛି, ଆଉ ଆଖି ପୋଡୁଛି। ଆଉ କଣ ହଁ ଦେହ ଥରୁଛି।
ଉଁ, ଦୁର୍ବଳ ଏଇଥିପାଇଁ ଲାଗୁଛି। ଖାଇବା ପିଇବା ଠିକ୍ କରୁନଥିବେ, ଶୋଉନଥିବେ ଆପଣ ଠିକ୍। ସେ। ଏହା ଯୋଗୁରୁ ବି ଆପଣଙ୍କୁ
ଏକଟ ଗେନ୍ଦ। ହଉନାହିଁ, ୱେଟ୍ ଗେନ୍ ମେଡ଼ିସିନ୍ ଫେଡ଼ିସିନ୍ ମାନେ ୱେଟ୍ ଗେନ୍ ଔଷଧ।
ଓଜନ ବଢିବା ପାଇଁ ଆପଣ କଣ ଔଷଧ ଖାଇବେ? ସେମିତି କଣ ଓଜନ ବଢିବା ଠିକ୍। ଆପଣ ଯ ଦି ଖାଇବା ପିଇବା ଠିକ୍ କରିବେ, ଶୋଇବା ଠିକ୍ କରିବେ,
ଖାଇବା ପିଇବା ଠିକ୍ ରହୁଛି। ହେଲେ ଶୋଇବା ଠିକ୍ ରହୁନାହିଁ। କାହିଁକି ନା
କାହିଁକି?
ଦିନ ଭର୍ ଯାକ ହଳ ବୁଲଉଛି।
ଆଛା। ବର୍ଷା ଦିନରେ କି ହଳ?
କାଦୁଅ ହଳ।
ହୁଁ, ହୁଁ।
ଧାନ ଲଗାହବ ତ ସେ ପାଇଁ। ଧାନ ଲଗାହବ ତ ସେ ପାଇଁ।
ହୁଁ, ଟିକେ ଶୋଇବାବି ବି ଆପଣ ଠିକ୍ କରିଲେ ଟିକେ ଠିକ୍ ରହିବ।
ରାତିରେ ଥଣ୍ଡା ଲାଗୁଛି ସେପାଇଁ ହଳ ବୁଲଉଛି, ଦିନରେ ବୁଲେଇ ପାରୁନାହିଁ। ଆଜ୍ଞା। ଶୁଣୁଛନ୍ତି?
ଆଉ। ଆଜ୍ଞା?
ଆଜ୍ଞା। ଶୁଣୁଛନ୍ତି?
ଆଜ୍ଞା। କୁହନ୍ତୁ ଶୁଣୁଛି? ହ
ଆପଣଙ୍କ ଦେହ ଠିକ୍ ଅଛି?
ହଁ, ଆମର ଠିକ୍ ଅଛି।
କେତେ ଠିକ୍ ଅଛି?
ବହୁତ ଠିକ୍ ଅଛି।
ବହୁତ ମାନେ କେତେ?
ବହୁତ ମାନେ କେତେ କଣ କହିଵି? ଯେମିତି ନର୍ମାଲି ରହିବା କଥା, ସେମିତି ଠିକ୍ ଠାକ୍ ଅଛି।
ଆବଶ୍ୟକ ଅନୁସାରେ ଠିକ୍ ଅଛି?
ଆଜ୍ଞା।
ଏବେ କରୁଛନ୍ତି କଣ?
ବସିଥିଲି ଆଉ। ଆପଣ କଣ କରୁଛନ୍ତି?
ଆପଣ ଖାଇଛନ୍ତି?
ହଁ ହଁ ଖାଇଛି, ଆପଣ କଣ ଖାଇଲେ?
ଭୋଜନ ଗ୍ରହଣ କରିଛନ୍ତି?
ଟିକେ ଅଧିକ ଆପଣଙ୍କ କଥା ହେଇଯାଉନାହାନ୍ତି?
ଆପଣ ମୋତେ ଡରଉଛନ୍ତି?
ନାଇଁ ଆପଣଙ୍କୁ କାଇଁ ଡରେବି ମୁଁ?
ଆପଣଙ୍କ ଫୋନରେ ବ୍ୟାଟେ୍ରୀ କେତେ ପରସେଣ୍ଟରେ ଅଛି?
ହ ଅଣସ୍ତୁରୀ।
ଅଣସ୍ତରୀ ଉପରେ ସତୁରି ଆସେ ନା ସତୁରି ଉପରେ ଅଣସ୍ତରୀ ଆସେ?
ସତୁରି ଆଗେ, ସରି ଅଣସ୍ତରି ଆଗେ ଆସେ ସତୁରି ତାପରେ ଆସେ।
ସରି ନୁହେଁ ଭୁଲ ହେଇଗଲା।
ରେ ସତୁରି ବଡ ଅଣ
ଭୁଲ ହେଇଗଲା।
କଣବ ଭୁଲ ହେଇଯିବ?
ଆପଣ ଠିକ ଅଛନ୍ତି?
ଆଜ୍ଞା।
କେତେ ଠିକ ଅଛନ୍ତି?
ବହୁତ ଠିକ ଅଛି।
ଆପଣଙ୍କ ଘରେ କଣ ଖାଇବାକୁ ହେଇଥିଲା?
ଉଁ ଆମ ଘରେ ଖାଇବାକୁ ରୁଟି, ଆଉ କଣ ହେଇଥିବ କୋଉ କଣ କରୁଥିବେ ମୁଁ ଜାଣିନି।
ବୋଉ ନୁହେଁ ମା କୁହନ୍ତୁ। ହାଲୋ?
ହଁ କୁହନ୍ତୁ।
ଆପଣ ଶୁଣୁଛନ୍ତି?
ହଁ ଶୁଣୁଚି।
ଆଜ୍ଞା। ଆପଣ କେତେବେଳେ ଆସିଲେ? ହାଲୋ?
ହଁ।
ହଁ ଆପଣ କେତେବେଳେ ଆସିଲେ?
ମୁଁ ଆସିଲିଣି କୋଉଠି ମୁଁ କୁଆଡେ ଯାଇନି ମୁଁ ଘରେହିଁଥିଲି।
ହେଁ? ଆପଣଙ୍କର ଦାନ୍ତ କେତେଟା? ହାଲୋ?
ଆରେ କଣ କହୁଥିଲି? ଆପଣ କଣ ଖବର କେମିତି ଅଛନ୍ତି?
ପୁରା ଭଲଅଛି ବାସ୍ ଟିକେ ଦେହଟା ମୋର ଦୁର୍ବଳ ଲାଗୁଛି।
ହୁଁ। ଖାଇବା ପିଇବା କଣ କରିଥିଲେ?
କୁକୁଡ଼ା ମାଂସସହ ଭାତ ଖାଇବୁ ରୋଷେଇ ଚାଲିଛି।
ରୋଷେଇ କିଏ କରୁଛି।
ମୋର ଜଣେ ଭାଇ ଅଛନ୍ତି।
ହଁ ଆଛା ଆଛା।
ଆପଣ କଣ କରୁଛନ୍ତି?
ତ ସେ ଭାଇଙ୍କ ନାଁ କଣ?
ଭାଇଙ୍କ ନାଁ ସୂର୍ଯ୍ୟ।
ଆଛା ଆଛା ସେ ଯୋଉ ପୁଅ କଳା ହେଇକି ତ।
ଆପଣ କେମିତି ଦେଖିଲେ?
ଆରେ ମୁଁ ଦେଖିଥିଲି ତାଙ୍କୁ ଇନଷ୍ଟାଗ୍ରାମରେ। ଆଉ ଟିକ କି ଉଁ ସାମ୍ନାରୁବି ଦେଖିଥିଲି ପ୍ରାୟ ତାଙ୍କୁ। ସୁନ୍ଦର ଦେଖା ଯାଆନ୍ତି ଯେ
ଆପଣ ମୋର ମାରୁଛନ୍ତି।
ନାଇଁ ନାଇଁ ମାରିବି କଣ ପାଇଁ ଆପଣ ଏତେ ଭଲ।
ଆପଣ ମୋ ଆଗରେ ତାଙ୍କୁ ସୁନ୍ଦର କହୁଛନ୍ତି।
ଆରେ ଆପଣବି ସୁନ୍ଦର ଅଛନ୍ତିଯେ ହେଲେ ସେ ଟିକେ ଅଧିକ ସୁନ୍ଦର ଆପଣଙ୍କ ଠାରୁ ଆଉ।
କିନ୍ତୁ ଆପଣ ଯାହା କିନ୍ତୁ ଆପଣ ଯାହା କହୁଛନ୍ତି ସେୟା ଠିକନାହିଁ। ମିଶିଲେ ଆପଣ ମାରିଦେବି।
ହୁଁ। ଟିକେ କଥାବାର୍ତ୍ତା ଆପଣଙ୍କର ବହୁତ ଭଲ। ହଁ। ଆଉ ଆପଣ ହଁ ଆପଣ ବି ଦେଖିବାକୁ ବହୁତ ସୁନ୍ଦର। ପ୍ରଶଂସା କରୁଛି ଆପଣଙ୍କର ଆପଣ ଆପଣ ଦୟାକରି ମନକୁ ଟାଣିବେ ନାହିଁ।
ଆପଣ କେତେଟା ଚପଲ ପିନ୍ଧନ୍ତି?
ଦିଟା ହାତରେ ପିନ୍ଧେ ଦିଟା ଗୋଡରେ ପିନ୍ଧେ।
ସେଇ ଯୋଉ ଦିଟା ପି ସେ ଯୋଉ ଦିଇଟା ପିିନ୍ଧନ୍ତି ଆଉ
ଆପଣ ଟିକେ ହସିବା କମ କଲେ ଆମେ ଟିକେ ଆପଣଙ୍କୁ କିଛି ଜଣେଇବାକୁ ଚାହୁଁଛୁ।
କୁହନ୍ତୁ।
ହଁ ଆ ସେ ଜଣେଇ ମୋର ସାଙ୍ଗ ତେ ମତେ ଫୋନ କରିଥିଲା।
ହଁ କରିଥିଲେ, ଆଜ୍ଞା।
ହୁଁ। କହିଲି କି ଉଁ ତାଙ୍କୁ ଉଁ ଉଁ ଘରୁ ଆ ଆମ ଘରକୁ କ୍ଷୀର ପଠେଇବେ।
ଆଜ୍ଞା।
ହଁ। ତ ଦୟାକରି ଆପଣ ଟିକେ ଘରକୁ ଆସିବେ। ଆମ ସେ କ୍ଷୀର ଟା ଆଣି ଆମ ଘରେ ଦେଇ ଦେଇ ଯିବେ ତ।
ଆପଣଙ୍କ ଘନିଷ୍ଠ ସାଙ୍ଗ ଯିଏ ବି ଥାଆନ୍ତୁ ତାଙ୍କୁ କହିବେ ମୁଁ। କଣ ଗାଡ଼ି ଚାଳକ?
ଆଜ୍ଞା।
ହଁ ମୁଁ ବି ତ ଆପଣଙ୍କ ସାଙ୍ଗ ନା।
କେତେ ଭଲ ସାଙ୍ଗ। ଯେ କିି ମୋ ସାମ୍ନାରେ ମୋର ସାଙ୍ଗକୁ ଭଲ କହୁଛନ୍ତି।
ଆରେ ମୁଁ ତାଙ୍କୁ ଦେଖିଥିଲି ତ।
କାହିଁକି କାହିଁକି ଆଖ ଆପଣ ଦେଖୁଥିଲେ ଆପଣ ଆଖି। କାହିଁ ଆ ତାଙ୍କ ଉପୁରୁକୁ ପଡ଼ିଲା ଆଖି ବୁଲେଇ ଦେଲେ ନାହିଁ।
ଆରେ ବୁଲେଇବି କଣ ସବୁବେଳେ। ତମୁକୁ ଦେଖି ଦେଖି ଆଖି ଟା ବୋର ହେଇଗଲାଣି ଟିକେ ଟିକେ ତାଙ୍କ ଆଡୁକୁ ଦୟାକରି ଦୟାକରି ଶୁଣନ୍ତୁ ମୋ କଥା ଶୁଣନ୍ତୁ।
ଆଜ୍ଞା ଯୋଉ ପ୍ରକାର ଆପଣ ମାରୁଛନ୍ତି ମୋର। ମୁଁ ଆପଣଙ୍କୁ ଦେଖିଲେ ବହୁତ୍ କିଛି କରିବି। କ୍ଷୀର ନେଇ ଦେବି।
ଆଜ୍ଞା।
ଆଜ୍ଞା କୁ କୁହନ୍ତୁ। କୁହନ୍ତ ଶୁଣଉଥିଲେ ବା କଣ ଶୁଣାନ୍ତୁ।
ଆ ଟିକେ। ହୁଁ କଣ କହୁଥିଲି ଆପଣ କୁହନ୍ତୁ ତ ଅ।
କଣ କହୁଛନ୍ତି କୁହନ୍ତୁ?
ଆପଣଙ୍କ ଭାତ ହେଇଗଲାଣି?
ଆଜ୍ଞା?
ଭାତ ହେଇଗଲାଣି?
ଭାତ ହେଇଗଲାଣାଇଁ ଚିକନ କଷଚି। ମା ଆଇଁଷ କଷା ହଉଛି। ଖାଇବୁ ଏବେ ମୁଁ ସନ୍ଧ୍ୟାବେଳଠାରୁ ଗାଧେଇ ନାହିଁ। ଆପଣ କଣ କହୁ ଛନ୍ତି ଏବେ ରାତିରେ ଗାଧେଇବା ଠିକ୍ ରହିବ ୟା କାଲି ସକାଳ ଛଅଟାରୁ ଗାଧେଇକି ଯିବା ଠିକ୍ ରହିବ? ହଳ କରିବାକୁ।
ସେ ଠିକ୍ ଅଛି ମୁଁ ପରେ ଆପଣଙ୍କ ସହିତ କଥା ହଉଛି।
କାହିଁକି?